ହେଲୋ।
ହାଲୋ।
ସାର୍ ନମସ୍କାର୍ ସାର୍ ନମସ୍କାର୍ ଭଲ ଅଛନ୍ତି।
ହଁ ସେଇ ପ୍ରଭୁ ଜଗନ୍ନାଥଙ୍କ କୃପା ଆପଣମାନଙ୍କ ଆର୍ଶୀବାଦ ସ୍ନେହ।
ଅ ହଁ ଆପଣ ହଁ ସେମତି ମୁଁ ବି ସେମତି ଆପଣ ଯେମତି ଅଛନ୍ତି ମୁଁ ବି ସେମିତି ଆଉ ହୁଁ ହୁଁ ଆପଣଙ୍କ ଆଡେ ପାଣିପାଗ କେମତି ଚାଲିଚି।
ଖୁବ ଭଲ ଭଲ ଆକ୍ଚଲି। ମୁଁ ଆଜି ସଖାଳୁ ମଧ୍ୟ ମୁଁ ଦେଖୁଥିଲି ଖରା ଏତେ ନାହିଁ ଆଉ ମେଘ ଟିକି କରି ରହିଛି। ଥଣ୍ଡା ପାଗ ରହିଚି ଭଲ ଲାଗୁଚି ବାହାରେ ବୁଲିବାକୁ ବସିବାକୁ। ଖୁବ ଭଲ ଲାଗୁଚି ପ୍ରକୃତରେ ଆକ୍ଚୋଲି ମାନେ ଦେଖିବାକୁ ଗଲେ ଏହି ପାଣିପାଗ ହିଁ ମୁଁ ଖୋଜୁଥିଲି ଏହି ଗ୍ରୀଷ୍ମ ପ୍ରଚଣ୍ଡ ଗ୍ରୀଷ୍ମ କାଳ ମଧ୍ୟରେ ଏଇ ଯୋଉ ଗ୍ରୀଷ୍ମ ଅବକାଶ ନେଇ କୋଉଠି ଶୀତ ଜାଗାକୁ ବୁଲିଯିବା ମାନେ ପ୍ରକୃତରେ ଦେଖିବାକୁ ଗଲେ ବୋହୁତ ଭଲ ଲାଗେ।
ହଁ ହଁ। ଏହାର ଯୋଉ ଏଇ ଯୋଉ ପା ଆମର ଖରାମାସ ପ୍ଲସ୍ ଯୋଉ ଶୀତ ମନସୁନ୍ ଟାଇମର ଯେ ଏଇ ଯୋଉ କମ୍ବିନେସନ ଟା ହିଁ ବହୁତ ଆକର୍ଷଣ ଲାଗେ ନିଜର ଶରୀର ପାଇଁ ବି ଭଲ ଏବଂ ଆତ୍ମା ବି ମାନସିକ ସ୍ତରରେ ବି ଆମେ ଏକ ଶାନ୍ତି ପାଉ। ଛୁଇ ଯୋ ଖରା ଖରାମାସ ହତୁହୁତିଆ ଖରାରେ ଯେତବେଳେ ବର୍ଷା ଆସେ ମନସୁନ ଆସେ ତ ସେ ସମୟରେ ଏକ ଆମ ମନରେ ଗୋଟେ ମାନେ ମାନସିକ ସ୍ତରରେ ଆମେ ଏକ ହାନ୍ତି ଅନୁଭବ କରୁଛୁ।
ପ୍ରକୃତରେ ଦେଖିବାକୁ ଗଲେ ପୁରୁଣା କାଳେ ପାଣିପାଗ ସବୁକିଛି ବହୁତ ବ୍ୟବସ୍ଥିତ ରୂପରେ ଚାଲୁଥିଲା। ବର୍ତ୍ତମାନ କୋଳାହଳ ଜନସଂଖ୍ୟା ଭିନ୍ନ ଭିନ୍ନ ପ୍ର ପ୍ରକାରର ଗ୍ୟାସ୍ ଗୁଦ ଆକ୍ରମଣକାରୀ ପରିବେଶ ସୃଷ୍ଟି କରିଛନ୍ତି। ପାଣିପାଗ କେତେବେଳେ କେତେବେଳେ କୋଉ ରଙ୍ଗ ନିଏ କେତେବେଳେ କୋଉ ସୀମା ଟପିଯାଏ ଆଉ ବଦଳିଯାଏ ସବୁକିଛି ଚଳଚ୍ଚିତ୍ର ପାଣିପାଗର ସମ୍ପୂର୍ଣ୍ଣ ରୂପରେ କହିହବନି।
ହୁଁ ବାସ୍ତବରେ ଆପଣ ସଠିକ୍ କହିଲେ। ଯୋଉ ଭଳିଆ ଭାବରେ ଆମର ଗ୍ଲୋବାଲୱାର୍ମିଂ ଚାଲିଚି ଯୋଉ ଭଳିଆ ଭାବରେ ଆମର ପୃଥିବୀ ଓ ଉ ପୃଥିବୀ ଗରମ ହେଇ ହେଇଚାଲିଛି ତ ସେଥିଲାଗି ବୋଲି ଏ ଯୋ ପ ଏଇ ଯୋଉ ମୁହୂର୍ତ୍ତରେ ଯେତବଳେ ଗୋଟେ ବର୍ଷାଟେ ଆସିଯାଏ ଏବଂ ମନସୁନ ଟା ସେ ଯାଏ ସେତେବେଳେ ଆମର ଅ ଆ ପୃଥିବୀ ପାଇଁ ବି ଭଲ ଏବଂ ପ୍ରତ୍ୟେକ ଜୀବଜନ୍ତୁ ପ୍ରତ୍ୟେକ ଯେତିକି ବି ଜାତି ଅଛନ୍ତି ମା ଉଁ ଇଏ ଜାତି ଅ ଆମର ପଶୁପକ୍ଷୀ ଜାତି ଅଛନ୍ତି ସମସ୍ତଙ୍କ ପାଇଁ ଏକ ଭଲ ଜିନିଷ ଅଟେ।
ନିଶ୍ଚୟ କରେ କାରଣ ଆମେ ଦେଖିସାରିଛନ୍ତି କି ଯୋଉ ରୂପରେ ଗ୍ରୀଷ୍ମଋତୁ ତାର ପ୍ରଚଣ୍ଡ ଖରାକୁ ବର୍ଷେଇ ଚାଲି ଛି ପ୍ରତିଦିନ ପ୍ରତିମାସ ପ୍ରତିବର୍ଷ ଆହାର ପ୍ରଭାବ ଭୟଙ୍କର ରୂପରେ ବଢିଚାଲିଛି। ଆଉ ଏଇ କୁପ୍ରଭାବରୁ ବଞ୍ଚିବା ପାଇଁ ଲୋକ କେତେ କଣ ଜିନିଷକୁ ଅବଲମ୍ବନ କରୁଚନ୍ତି କିନ୍ତୁ ସେଠାରୁ ନିରାକା ପାଇବା ସମ୍ପୂର୍ଣ୍ଣ ରୂପରେ କଷ୍ଟସାଧ୍ୟ ହୋଇସାରିଛି। କଣ କେବଳ ବୃକ୍ଷରୋପଣ ଆହାର ଗୋଟିଏ ମାତ୍ର ଉପାୟ ରହିବ କାରଣ ବୃକ୍ଷରୋପଣ ଗୋଟି ପ୍ରକାରରେ କରାଯାଉଛି ଆଉ ଗୋଟେ ଜାଗାରେ ଭିନ୍ନ ଭିନ୍ନ ପ୍ରକାରର କାରଖାନା ଖୋଲିବା ପାଇଁ ସେହି ବୃକ୍ଷ ଗୁଡ଼ିଏ କାଟି ମନୁଷ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଛି ନିଜ ସ୍ଵା ପର୍ଥ ପ୍ରତି ଏତେ ରୂପରେ ସିଏ ଆଲୋଚନା କରିସାରିଛି। ଯେ ସେ ଭୁଲି ଯାଇ କିଛି ପ୍ରକୃତିର ଅବଦାନକୁ ପ୍ରକୃତିର ସେହି ସମ୍ମାନକୁ ସମ୍ପୂର୍ଣ୍ଣ ରୂପରେ ବିନାଶକାରୀ ର ପାକୁ ସିଏ ଆପଣେଇ ସାରିଛି।
ହୁଁ ହୁଁ ହୁଁ। ସେ ଯୋଉ ଆପଣ କହିଲେ ଏହାର ଗୋଟେ ଉଦାହରଣ ବି ଆମର ଭାରତୀୟ ଇଏରେ ଅଛି। ଯେ ଯେତେବେଳେ ଗଛ କଟା ହେଲା। ତତେ କାଟିଲା ଆମର ଅ ତାକୁ କଣ କୁହନ୍ତି ଅ ଏକ୍ସ ଏକ୍ସ ବା ଆମର ଆଦିବାସୀ ଲାଙ୍ଗୁଏଜ୍ର ଯଦି ଆମେ କହିବା ତାକୁ ଅ କୁରାଡି କୁହନ୍ତି ଟାଙ୍ଗିଆ କୁହନ୍ତି। ଯେତେବେଳେ ଗଛ କଟା ହଉଛି ତ ଏଇ କୋୁରଣୀ ମାଧ୍ୟମରେ ହିଁ କଟା ହଉଛି ଗଛଟା। କିନ୍ତୁ ଗଛ ମାନେ ଯେହେତୁ ଭାବୁଛ ଛନ୍ତି ଯେ ଏଇ କୁରାଡିରେ ଗୋଟେ ଅଂଶ ହଉଛି କାଠ। ତ ଏଇ କୁରାଡି ହଉଛି ଆମର ଆମ ଜାତିର ସେ ଆମକୁ କିଛି କରିବନି। କିନ୍ତୁ ଦେଖିଲା ବେଳେ ଏଇ ଯୋଉ କୁରାଡି ହିଁ ସିଏ ପୁରା ବୃକ୍ଷକୁ କାଟିଦିଏ ତ ଏଇଭଳି ଭାବରେ ତୁମେ ଆପଣ ଯୋଉ କହିଲେ? ଦି ପ୍ରକାର ଜିନିଷ ହଉଛି ଏପଟେ ଗଛ ଲଗା ହଉଛି ଏପଟେ କାରଖାନା ପାଇଁ ଗଛ ବି କଟା ହଉଛି। ତ ଯିଏ ଗଛ ଲଗଉଛି ତାକୁ ଆମେ ଗଛ ଲଗେଇବାର ଇଏରେ ଦେଖୁଛୁ ବୋଲି ସିଏ ଆମ ପାଇଁ ଏକ ଭଲ କାମ କରୁଛି। କିନ୍ତୁ ସେଇ ଯୋଉ ଗଛ ଲଗଉଛି ସିଏ ହିଁ ଯାଇକି ଆଗକୁ କାରଖାନା ଯୋଉ ବନଉଛି ତ ଏଇଟା ହଉଛି ଗୋଟେ ଅ ଗୋଟେ ଅ ପେପର ର ଦୁଇଟି ଅ ଭାଗ ଅଟେ।
ଆଜ୍ଞା। ଆଉ ଏହି ଭାଗ ମନୁଷ୍ୟ ଜୀବନରେ ଏତେ ପ୍ରକାରରେ କୁପ୍ରଭାବ ପକାଇ ଚାଲିଛି କି ଆଜିକା ମଣିଷ ମଧ୍ୟ ତାହାକୁ ଭାବେନି। ସମ୍ପୂର୍ଣ୍ଣ ରୂପରେ ଅଣଦେଖା କରି ଚାଲି ଚାଲିଛି ତାହା ପାଇଁ କେ କେବଳ ଶୌଖିିନୀ ଜିନିଷ ହିଁ ସବୁ କିିଛି ରହିଛି ଏହି ସୌଖିନୀ ଭିତରେ ମନୁଷ୍ୟ ଯେମିତି ନିଜର ମାନବିକତାକୁ ହଜି ସାରିଛି ସମ୍ପୂର୍ଣ୍ଣ ରୂପେ ପ୍ରକୃତିକୁ ଅଣଦେଖା କରି ଆଗକୁ ବଢ଼ି ଚାଲିଛି। ପ୍ରକୃତିର ସେହି ଶବ ଉପରେ ମନୁଷ୍ୟ ନିଜର ପାଦ ରଖି ଆକାଶ ଛୁଇଁବା ପାଇଁ ଦାବି କରୁଛି। କି ଦୁର୍ଦ୍ଦଶା ହବ ଏଇ ମାନବ ଜାତିର। ଭାବିଲେ କ୍ଷଣି ମନ ଭିତରେ ଏକ ଅଦ୍ଭୁତ କୋହ ଖେଳି ଉଠେ। ସମ୍ପୂର୍ଣ୍ଣ ରୂପ ଉପରେ ଭାବନାର ପରେ ମଧ୍ୟ ରହିଛି ଯାହା ଆଜିକାଲି ମଣିଷ ମନ ଭିତରେ ଚାଲିଛି। ଜ୍ଞାନ ବିଜ୍ଞାନ ଏଇ ସବୁ କିଛି ଆଗକୁ ଅଗ୍ରସର କରିଚାଲିଛି। କିନ୍ତୁ ସମ୍ପୂର୍ଣ୍ଣ ରୂପରେ ପ୍ରକୃତି ମାନବିକତା ଆଉ ମନୁଷ୍ୟର କରୁଣା ତାକୁ ସମ୍ପୂର୍ଣ୍ଣ ରୂପରେ ବିଧ୍ଵଂସ କରିସାଲିଛି। କଣ ଏଇଆ ମାନବ ଜାତିର ସମ୍ପୂର୍ଣ୍ଣ ଧର୍ମ ରହିଛି। ମାନବ ଜାତି କଣ ଏହି ଧର୍ମକୁ ଶିଖିଛି?
ହୁଁ ହୁଁ! ଆଜି ମଧ୍ୟ ଆମେ ଦେଖିବା କହିଲେ ମାନେ ବୁଁ ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ଗୁଡ଼ାଏ ଗାଁରେ ପ୍ରତ୍ୟେକ ଯୋଉ ଗୁଡାକ ଯଉ ରାଜ୍ୟ ଗୁଡ଼ାକ ଥିଲା ଯାହା ଯେଉଁଥିରେ ଅଧିକ ମାତ୍ରାରେ ଜଙ୍ଗଲ ଥିଲା। ସେଇ ଯୋଉ ଜଙ୍ଗଲ ରାଜ୍ୟ ଗୁଡାକକୁ ଆଜି କଳକାରଖାନା ପାଇଁ ତାକୁ କଟା ହଉଛି। ଏବଂ ଅ ଯୋଉ ତାର ନିଜର ଗୋଟେ ତାର ଉଁ ଯୋଉ ଗୋଟେ ଥିଲା ଅଦ୍ଭୁତ ତାର ଆଶ୍ଚର୍ଯ୍ୟ ଗୋଟେ ଥିଲା ସୌନ୍ଦର୍ଯ୍ୟ ଗୋଟେ ଥିଲା। ଆଉ ସେ ସୌନ୍ଦର୍ଯ୍ୟ ଆଉ ନାହିଁ। ତ ତେବେ ନେ ମଣିଷ କଣ କରୁଛି ଏ ମଣିଷ ନିଜ ପାଇଁ ହିଁ ନିଜେ ଗାତ ଖୋଳୁଛି। ମଣିଷକୁ ସବୁ ଜଣାା ଯେ ଏହି ପୃଥିବୀ ଛଡା ତାର ଆଉ କୌଣସି ଜାଗାରେ ତାର ରହିବା ପାଇଁ ଆଉ ଜାଗା ନାହିଁ। ସିଏ ସର୍ଭାଇଭ୍ କରିବା ପାଇଁ ଆଉ ଜାଗା ନାହିଁ କି ସେ ବଞ୍ଚିବା ପାଇଁ ଆଉ ଜାଗା ନାହିଁ। ହେଲେ ବି ମନୁଷ୍ୟ କଣ କରୁଛି ତାର ଯୋଉ ରହିବାର ଜାଗାକୁ ହିଁ ସେ କଣ କରୁଛି, ତାକୁ ଧୀରେ ଧୀରେ ତାର ତଳି ତଳାନ୍ତ କରୁଛି। ଯେଉଁ ଦ୍ୱାରା ଆମେ ଦେଖିପାରୁଛୁ ମନୁଷ୍ୟର ଏକ ଆମ ଯେଉଁ ଆମେ କହିବା, ଆମେ ତାକୁ କହିଦେଉଛୁ ବୋକାମି। ମନୁଷ୍ୟର ଏକ ବୋକାମି ଅଟ ଆଁ ଚାଲିଛି। ମନୁଷ୍ୟ ଆର୍ଥିକ ମାତ ଆର୍ଥିକ ଭାବରେ ନିଜକୁ ସମ୍ବଳ କରିବା ପାଇଁ ନିଜର ଯୋଉ ଅ ନିଜର ଯୋଉ ଆଭିଜାତ୍ୟ ଅଛି ଯେ ଆମେ ଏହି ମାଟିର ମଣିଷ ଏଇ ମାଟି ତିକୁ ଯୋଉ ଆମେ ରକ୍ଷା କରିବା ଦରକାର ସେ ଆଭିଜାତ୍ୟକୁ ଭୁଲି ତେ ଆଜି ଆର୍ଥିକ ମନୋଭାବ ରଖିକି ଧୀରେ ଧୀରେ ସେ ରହିବା ଜାଗାକୁ ହିଁ ତଳି ତଳାନ୍ତ କରିଚାଲିଛି ମନୁଷ୍ୟ।
ନିଶ୍ଚୟ ଭାବରେ ଦେଖିବା କୁ ଗଲେ। ସ୍ୱାର୍ଥପରତାର ଯଦି କେହି ସଂଜ୍ଞା ଦେଇପାରିବେ ତେବେ ଏହି ସଂଜ୍ଞା ଯଥେଷ୍ଟ ରହିବ। କି ପ୍ରକୃତିରେ ସ୍ୱାର୍ଥପରତା ଆମେ କାହାକୁ କହିବା ମନୁଷ୍ୟର ଏହି ସ୍ୱାର୍ଥପରତା ଆଜି ସ ପୂର୍ଣ ରୂପରେ ମାନବ ଜାତି ତି ତଥା ପ୍ରକୃତିକୁ ନିଜର ବିଧ୍ଵଂସ ଆଡକୁ ଟାଣି ନେଇଛି। ହସ ଖେଳୁଥିବା ଏହି ପୃଥିବୀ ଏହି ଧରାଧରିତ୍ରୀ ଆଜି ସମ୍ପୂର୍ଣ୍ଣ ରୂପରେ କଳା ଅଙ୍ଗାର ସାଜି ସାରିଛି। ବାୟୁମଣ୍ଡଳ ସମ୍ ମ୍ପୂର୍ଣ୍ଣ ରୂପରେ ବିଷାକ୍ତକାୟ ହୋଇସାରିଛି। ଲୋକଙ୍କ ଜୀବନ ଆଜି ସମ୍ ସମ୍ପୂର୍ଣ୍ଣ ରୂପରେ ବିଷ ମଧ୍ୟରେ ବ୍ୟାପି ସାରିଛି। କଣ ଚାଲିଛି ଏହି ସୃଷ୍ଟି ମଧ୍ୟରେ? କଣ ସେଇ ବିଜ୍ଞାନ ରହିଛି? ଯାହା‌ ମଣିଷ କୁ ଏତେ ଆଗକୁ ବଢ଼େଇ ଚାଲିଯାଇଛି। କିନ୍ତୁ ଆଜି ସମ୍ପୂର୍ଣ୍ଣ ରୂପରେ ସବୁକିଛି ବିଧ୍ୱଂସ କରିଦେଇଛି। ସ୍ୟାର୍ଥପରତା ଆଉ ତାର ଦାମ୍ କଣ ଏତେ ମହଙ୍ଗା ରହିଛି? ଯାହା ମନୁଷ୍ୟ ଆଜି ମଧ୍ୟ ଦେଖିବାକୁ ପାଉନି।
ମୁଁ ସତରେ ଭାବିଲେ ବିସ୍ମୟକର ସ ଜିନିଷ ହା ଆରମ୍ଭ ହୁଏ ମନ ଭିତରକୁ ଆସେ କି କେତେ ତଳକୁ ଆମେ ଗଡି ସାରିଛୁ। ପ୍ରକୃତରେ ଯେ ଆମେ ନିଜ ଆଖିରେ ସେଇ ପ୍ରକୃତି ମାଙ୍କୁ ସମ୍ପୂର୍ଣ୍ଣ ରୂପରେ ନଷ୍ଟ ଧ୍ଵସ୍ତ ବିଧ୍ଵସ୍ତ କରିଚାଲିଛୁ।
ବାସ୍ତବରେ ବାସ୍ତବରେ ଆପଣ କହିଲେ ତେବେ ଆପଣଙ୍କର ଅ ହିସାବରେ ଅ ଗୋଟେ ନ ଗୋଟେ ଉ ଆପଣ ଯଦି ଦେଖିବେ ବହୁତ ଭଲ ପାୱାର ଥିବା ଲୋକ କଥା ମୁ କହୁନି ଗୋଟେ ନର୍ମାଲ ଗୋଟେ ନର୍ମାଲ ଯୋଉ ଭାରତର ସିଟିଜେନ ର କର୍ତ୍ତବ୍ୟ କଣ ରହିବ ତାର ଏଇ ସୁନ୍ଦର ପ୍ରକୃତିକୁ ବଞ୍ଚେଇବା ପାଇଁ? ଆପଣଙ୍କ ହିସାବରେ କଣ ରହିବ?
ଘରେ ଘରେ ପରିଚିତ ସବୁଠୁ ବିଷାକ୍ତମେୟ ଜିନିଷ ଯାହା ସମ୍ପୂର୍ଣ୍ଣ ରୂପେ ପରିବେଶକୁ ବିଧ୍ୱଂସ କରିଚାଲି ତାର ନାଁ ହେଉଛି ପ୍ଲାଷ୍ଟିକ୍।
ହୁଁ ହୁଁ ହୁଁ।
ପ୍ଲାଷ୍ଟିକ ବିନା ସୃଷ୍ଟିର ସଂରଚନା ଆଜିକାଲି ଅସମ୍ଭବ ହୋଇଯାଇଛି। ପ୍ରତିଟି ଛୋଟ ମୋଟ ସବୁ ଜିନିଷରେ ଆମେ ପ୍ଲାଷ୍ଟିକୁ ପାଉଛେ।
ହୁଁ ହୁଁ ହୁଁ ହଁ।
ମୁଁ କହୁନି ଯେ ଏହାକୁ ସମ୍ପୂର୍ଣ୍ଣ ରୂପରେ ବିଲୋପ କରିଦିଅନ୍ତୁ କିନ୍ତୁ ଯେଉଁଠି ଅତ୍ୟାବଶ୍ୟକ ରହିଛି ସେଠି ବ୍ୟବହାର କରିବା କଥା। ଆଉ ଯେଉଁଠି ଆ ଦ୍ଵାରା ଆମେ କିଛି ଅନ୍ୟ ଜିନିଷକୁ ବ୍ୟବହାର କରିପାରିବେ ତେବେ ନିଶ୍ଚୟ ଭାବରେ ଆମେ ପ୍ଲାଷ୍ଟିକକୁ ତ୍ୟାଗ କରିବା ବହୁତ୍ ବଡ଼ ଜିନିଷ ହୋଇପାରିବ। ପ୍ଲାଷ୍ଟିକ୍ ର ଏହି ନିର୍ମାଣ ଯୋଗୁଁ ଆଠୁ ବାହାରୁଥିବା କାରଖାନାରୁ ବାହାରୁଥିବା ବିଷାକ୍ତ ପ୍ରକାରର ଗ୍ୟାସ୍ ତଥା ବିଷାକ୍ତ ପ୍ରକାରର ପାଣି ସମ୍ପୂର୍ଣ୍ଣ ରୂପେ ନ ଦୀ ଝରଣାକୁ ବିଷାକ୍ତ କରିଚାଲିଛି। ଝରଣା ନଦୀରେ ରହୁଥିବା ମାଛ ତଥାତ୍ ସେହି ପାଣିକୁ ପିଉଥିବା ନର୍ମାଲ୍ ଆଦିବାସୀ ଲୋକ ସମସ୍ତଙ୍କ ଜୀବନ ସମ୍ପୂର୍ଣ୍ଣ ରୂପରେ ବିଷାକ୍ତମୟ ହୋଇଚାଲିଛି, ରୋଗ ବ୍ୟାଧିରୁ ଆଜି କାହାକୁ ମଧ୍ୟ ନିଜ ଜୀବନ ସମ୍ପୂର୍ଣ୍ଣ ରୂପରେ ଏକ ଅଗ୍ରସର କରି ନେଇଯାଉଛି ଏକ ଏମିତି କଳାମୟ ଭବିଷ୍ୟତ ଆଡ଼କୁ। ଯେଉଁଠିକି ସୃଷ୍ଟିର ସଂରଚନା ସମ୍ପୂର୍ଣ୍ଣ ରୂପରେ ବିଧ୍ୱଂସ ବଲୋପନ ପ୍ଲାଷ୍ଟିକ୍ ଗୋଟେ ବହୁତ୍ ବଡ଼ ଜିନିଷ କରେ, ଯଦି ଆମେ ଥିରୁ ଆରମ୍ଭ କରିବା ସେହି ଜିନିଷକୁ ଆପଣେଇବା ତାହେଲେ ବହୁତ୍ କିଛି ବଦଳାବ ଆସିପାରିବ ଆମ ଜନ
ହୁଁ-ହୁଁ ବାସ୍ତବରେ ଆପଣ ଠିକ୍ କଥା କହିଲେ ସାର୍, ଯୋଉ ଏକ ସାମାଜିକ ପ୍ରାଣୀ ହିସାବରେ ବା ଏକ ଈଶ୍ୱରଙ୍କର ସର୍ବୋତ୍ତମ ସୃଷ୍ଟି ହିସାବରେ ଆମକୁ ହିଁ ମନୁଷ୍ୟ ମାନଙ୍କୁ ହିଁ ଆମକୁ କୁ ଅ ପ୍ରତ୍ୟେକ ଜିନିଷ କୁ ଈଶ୍ୱରଙ୍କର ପ୍ରତ୍ୟେକ ସୃଷ୍ଟିଙ୍କୁ ଆମକୁ କେୟାର୍ କରିବାର ଅଛି ବା ଆମକୁ ହିଁ ରେସ୍ପନସିବଲ୍ ହେଇକି ସେ ସବୁ ଈଶ୍ୱରଙ୍କର ପ୍ରତ୍ୟେକ ଆମ ଠୁ ଛୋଟ ସୃଷ୍ଟି ମାନଙ୍କର ଯତ୍ନ ନେବାର ଅଛି, ଆଉ ଆପଣ ଯୋଉ କହିଲେ ପ୍ଲାଷ୍ଟିକ୍ କୁ ନିବାରଣ କରିକି ଆମେ ଛୋଟିଆ ଷ୍ଟେପ୍ ଆମେ ନିଜେ କରିବା ଏକ ସାମାଜିକ ପ୍ରାଣୀ ହିସାବ୍ ରେ। ଏବଂ ଅ ଆଶା କରୁଛି ଆଗକୁ ଯାଇକି ଅ ଆମର ଯୋଉ ଏଇ ଯୋଉ ଚିନ୍ତାର ବିଷୟ ଅଛି ଚିନ୍ତାର ବିଷୟର ନିହାତି ଭାବରେ କୌଣସି ସଲ୍ୟୁସନ୍ ବାହାରିବ। ଧନ୍ୟବାଦ୍ ସାର୍ ଏତେ ଆପଣଙ୍କର ବହୁମୂଲ୍ୟ ସମୟ ମତେ ଦେଇଥିବାରୁ। ଆପଣଙ୍କୁ ବହୁତ୍-ବହୁତ୍ ଧନ୍ୟବାଦ୍।